ହାଲୋ।
ହାଲୋ। ହାଲୋ।
ହଁ।
ଆଜ୍ଞା ନମସ୍କାର୍।
ଆଜ୍ଞା ନମସ୍କାର୍।
କଣ କରୁଚନ୍ତି?
କିଛି ନାହିଁ ବସିଥିଲି ଏଇନେ, ଆପଣ କଣ କରୁଚନ୍ତି?
ମୁଁ ବି ଏଇଠି ବସିଥିଲି ଆମ ଆଡେ ଜୋର୍ସେ ଆଜି ବର୍ଷା ହଉଛି ତ, ଆପଣ ଆଡେ ହଉଛି?
ଆଜ୍ଞା ଆମ ଆଡେ ବି ବର୍ଷା ହଉଛି, ଆପଣ କୋଉଠୁ କହୁଚନ୍ତି?
ହଁ ମୁଁ-କ-ମୁଁ କହୁଥିଲି କି ଆପଣଙ୍କ ଆଡେ ରଜ ପର୍ବ ପାଳନ କରନ୍ତି ଆପଣ?
ହଁ ଆମ ଆଡେ ବହୁତ ଭଲ୍ ସେ ପାଳନ କରୁ ରଜପର୍ବ।
କଣ-କଣ କରନ୍ତି ନୂଆ ତ ନୂଆ ଡ୍ରେସ୍ ତ ଆପଣ ପିନ୍ଧିଥିବେ, ଝିଅ ମାନେ ତ ରଜ ପର୍ବରେ କିଛି ଅଲଗା ହିଁ ମଜ଼ା ନିଅନ୍ତି।
ହଁ ଝିଅ ମାନଙ୍କର ତ ମୁଖ୍ୟ ପର୍ବ ରଜପର୍ବ।
ହଁ କାରଣ ସଜବାଜ ହବାକୁ ତ ଭଲ୍ ଲାଗେ ଝିଅ ମାନଙ୍କୁ, ଆଉ ଗୋଟେ ନୂଆ ମିଳିଯାଏ କି ଗୋଟେ ବାହାନା ମିଳିଛି, ଆହୁରି ଭଲରେ ସଜ ହବା ପାଇଁ। ଆପଣ ଆଡେ କେମ୍ତି କଣ ପାଳନ କରନ୍ତି?
ଆମ ଆଡେ ରଜ ପର୍ବ ଆମର ତ ପ୍ରଥମ ଦିନରୁ ହିଁ ପହିଲି ରଜରେ ହିଁ ଷ୍ଟା ଆରମ୍ଭ ହେଇଯାଏ, ଉଁ ତ ପ୍ରଥମ ଦିନ ତ ସମସ୍ତେ ଝିଅମାନେ ବ ନୁଆ ପିନ୍ଧିକି ଚାରିଆଡେ ବୁଲନ୍ତି। ପିଠା ପଣା ଖାଆନ୍ତି।
ହଁ ଆପଣ ବି ନୂଆ ଡ୍ରେସ୍ ପିନ୍ଧିଥିବେ ତ?
ଆଜ୍ଞା ଆପଣଙ୍କ ପଟେ କେମ୍ତି ହୁଏ?
ହଁ ଆମର ବି ସେମ୍ତି ରଜର ପୂର୍ବ ଦିନ ଯେମ୍ତି ସଜବାଜ ଦିନ ଆମେ ସମସ୍ତେ ମେହେନ୍ଦୀ ଲଗଉ। ଆଉ ନେଲପଲିସ୍ ଲଗଉ। ତ ତା ପୂର୍ବରୁ ଟିକେ-ଟିକେ ଚାଲିଥାଏ, ତାପରେ ପହିଲି ରଜ ଦିନ ଅ ନୂତନ ପୋଷାକ ପିନ୍ଧିବା ତା ସହିତ ଅଳତା ଲଗେଇବା, ପାଉଁଜି ଲଗେଇବା। ପୁଣି ଦୋଳି ଖେଳିବା, ରଜ ପାନ ଖାଇବା। ଆଉ ତ ତିନି ଦିନ୍ ଯାକ ଭିତରେ ଆମ ଘରେ ତ ବହୁତ୍ ମାନେ ପିଠାପଣା ହେଇଥିଲା। ପ୍ରଥମ ପହିଲି ରଜରେ ଆମ ଘରେ ଇଟିଲି ହେଇଥିଲା, ଚକୁଳି ହେଇଥିଲା, ଆଉ ରଜ ସ ସଂକ୍ରାନ୍ତି ଦିନ ଆମର ପୋଡ ପିଠା ହେଇଥିଲା। ଆଉ ଭୂମି ଦହନ ଦିନ ଆମର ଅ ଆମର ସେଦିନ କଣ ଗୋଟେ ହେଇଥିଲା, ହଁ-ହଁ ରା ଆଉ ଦଶ୍ ଦିନ ବେଳା ଖେଚିଡି ତରକାରୀ ହେଇଥିଲା। ଆଉ ହେଲ୍ ଶେଷ ରଜ ଦିନ, ଶେଷ ରଜ ଦିନ ମଣ୍ଡା ନାଇଁ କି ଗୋଟେ ପିଠା ସେଟା ମୋର୍ ନାଁ ମୋର ମନେ ପଡୁନି, ନାଇଁ-ନାଇଁ-ନାଇଁ। କାକେରା ଆଉ ଆରିସା ପିଠା ହେଇଥିଲା, ଆପଣଙ୍କ ଆଡେ?
ଆମ ଆଡେ ପ୍ରଥମ ଦିନ ଇଟିଲି ମଟର ତରକାରୀ ହେଇଥିଲା, ଆଉ ଦ୍ଵିତୀୟ ଦିନ ଆମର ଚକୁଳି ପିଠା ହେଇଥିଲା, ତୃତୀୟ ଦିନ ଆମେ ସେଇ-ସେଇ ପିଠା ହିଁ ସେଇ ଇଟିଲି ମ୍ ଚକ୍ କୁଳି ତାକୁ ମିଶାମିଶି କରି କରିଥିଲୁ। ପୋଡ ପିଠା ଆମର ହେଇପାରି ନଥିଲା, ଯେହେତୁ କରିଆକୁ କେହି ନଥିଲେ, ଆଉ ଏମ୍ତି ହେଇକି ଆମ ତିନିଟା ତିନି ଦିନ ରଜ ଭଲ ସେ ଆମେ ପାଳନ କଲୁ, ଆଉ
ଆଉ ଏଇ ରଜରେ ଏଇ ରଜରେ ମୋର ଗୋଟେ ମାନେ ମୁଖ୍ୟତ ଆମର ସବୁବେଳେ କଣ ହୁଏ ନା। ଇଏ ଚାଉଳ ପୋଡପିଠା ହୁଏ କିନ୍ତୁ ଏଥର ନଜରେ ଆମର କ୍ଷୀର ପୋଡପିଠା ହେଇଥିଲା ପ୍ରଥମ ଥର। ମୋ ମାମା କରିଥିଲେ, ମୋତେ ବହୁତ ଭଲ ଲାଗିଥିଲା କ୍ଷୀର ପୋଡା ଟା ଖାଇବା ପାଇଁ।
ଓହୋ ଆମର ଏପଟେ କ୍ଷୀର ପୋଡ ପିଠା ମୁଁ କେବେ ଖାଇନି।
ତ ଏୟା ମୁଁ ବି କେବେ ଖାଇ ନଥିଲି ପ୍ରଥମଥର ଏଇଥର ହିଁ ଖାଇଛି। କାରଣ ଆମ ଆଡେ ଚାଉଳ ପୋଡୋ ପିଠା ଅଛି ନା କ୍ଷୀର ପୋଡୋ ପିଠା ମାମା ବଧେ ୟୁଟ୍ୟୁବ୍ ରୁ ଦେଖିକି ହିଁ କରିଥିଲେ।
ଆଚ୍ଛା ଆଚ୍ଛା। ଆମର ଆମର କେହି କେହି କରିନାହାନ୍ତି କେହି କାହାର ଏକ୍ସ୍ ପିରିଏନ୍ସ ନାହିଁ, ପୋଡ ପିଠା ଉପରେ।
ହଁ।
ଏ ପୋଡପିଠା ଟା ଚୁଲିରେ ହେଲେ ବହୁତ୍ ଭଲ ଲାଗେ।
ହଁ ସେଇଆ, କିନ୍ତୁ ଯେହେତୁ ଆମର ଚୁଲି ଆମର ବି ନାହିଁ ଏପଟେ, ଆମେ ଯେହେତୁ ସହରରେ ରହୁଚୁ ଆପଣ ଗାଁରେ ନା ସହରରେ ରହୁଛନ୍ତି?
ସହରରେ।
ହଁ ସେଇ ବା ସହରରେ ଚୁଲିର ସୁବିଧା ଟା ଟିକେ ମିଳିବା ଟା ଭାରି କଷ୍ଟ। ଦେଖୁଥିବେ ଗାଁରେ ଲୋକ୍ ଲୋକମାନେ ବହୁତ ଭଲ ଖାଇବା ଖାଉଛନ୍ତି, ନିଜ ବାଡି ଜିନିଷ ଖାଉଛନ୍ତି, କିନ୍ତୁ ଆମେ ଖାଇ ପାରୁନେ?
ହଁ ସତ କଥା। ସେମାନେ ତ ଯାହା ବି ତାଙ୍କେ ଯାହା ଚାହୁଁଛନ୍ତି ଚାଷ କରିକି ନିଜେ ନିଜେ ହିଁ ଖାଉଛନ୍ତି।
ଖାଉଛନ୍ତି। ଆମେ ତ ପାଣି ବି କିଣିକି ପିଇବା ପିଉଚେ କହିଲା ଭଳିଆ।
ହଁ ଠିକ କଥା। ସହରରେ ରହିଲେ ସବୁ ଜିନିଷ ସେମିତି ହିଁ କରିବାକୁ ପଡ଼ିବ। ସବୁ ଜିନିଷ ପାଇଁ ଜଣଙ୍କ ଉପରେ ଡିପ୍ ମେଜ୍- ମାନେ
ନିର୍ଭର କରିବାକୁ ପଡିବ ହଁ। କାରଣ ବିନା ନିର୍ଭର୍ ରେ ଏଠି ହଉନି ଗାଁ ରେ କଣ? ତମେ କଣ ଗୋଟେ କରିଥିବ, କିଛି ଯଦି ନ କୋଉ କିଛି ନଥିବ ବି ବାଡିକୁ ଯାଅ କଣ ଫଳିଚି ଆଣ କରିଦିଅ ଖାଇଦିଅ ସେଲ୍ ସପ୍। କିନ୍ତୁ ଏଠି ଯେ ତମେ ବାକ୍ କିଛି କରି ପାରିବନି, ସବୁ ଜିନିଷ କିଣିକି ଆଣିବ କରିବ ଖାଇବ।
ହଁ ସହରରେ ତ ସେଇ ଗୋଟିଏ ଅସୁବିଧା। ଆପଣଙ୍କ ଆଡେ ବର୍ଷା ହଉଚି ନା ନାଇଁ?
ବହୁ ଜୋର୍ ସେ ବର୍ଷା ହଉଚି, ଏତେ ଲଗାତାର ବର୍ଷା ମାନେ ଚାରି ଦିନ ହବ ହେଉଛି। ଛାଡୁନି, କୁଆଡେ ବାହାରକୁ ଯିବାକୁ ବି ଇଚ୍ଛା ହଉନି। ଏଇ ବର୍ଷାରେ ଖାଲି ଘରେ ବସିବା କଥା। କିନ୍ତୁ ଏଇ ବର୍ଷାରେ ମାନେ କିଛି ଛଣା ଛଣି ଗରମ୍ ଗରମ୍ ଖାଇବାକୁ ବହୁତ ମଜା ଲାଗେ।
ହଁ। ଯାହା ହଉ ଏତେ ଦିନ ଖରା ଗରମ ଭିତରେ ଏତ୍ ବର୍ଷା ହେଲା। ଚାର୍ ଦିନ୍ ଲଗାତାର ବର୍ଷା ହେଲା। ଟିକେ ଗରମ ରୁ ତ୍ରାହି ମିଳିଲା।
ସେଇଟା ତ ସତ କଥା ଆପଣ ଜାଣିଥିବେ ରଜ ପର୍ବରେ ମାନେ ଆମର ମାଟି କୁ ଛୁଇଁବା ପାଇଁ ମନା ହେଇଥାଏ ଯେମିତି କିି ବସୁମତୀ ସ୍ନାନ ପରେ ହିଁ ସମସ୍ତେ ଚାଷ କରନ୍ତି। ନା ସେଇ ତିନି ଦିନ ତ ଯୋଉ ମାନେ ଆମର ମାତା ବସୁଧା ମାତା କଣ କରନ୍ତି ନା ବିଶ୍ରାମ ନିଅନ୍ତି ଆଉ ଅ ସେତ ସେଥିରେ କଣ ହୁଏ ନା? ସେ ମାନେ ପୁଣି ଯେ ଫଳ ଫସଲ ପାଇଁ ବର୍ଷା ହେଲା ପରେ ସେ ତାଙ୍କର ଜନ୍ମ ଦିଅନ୍ତି। ମୋତେ ଏଇଟା ହିଁ ମାନେ ଦର୍ଶା ଏଇଟା ଗୋଟେ ନାରୀ ଜୀବନର ଗୋଟେ ବହୁତ ଭଲ ଇଏ ଯେମିତି କି ରଜସ୍ଳା ହେଲା ପରେ ଯେମିତି ଭୂମି ମ ତା ମଧ୍ୟ ବିଶ୍ରାମ ନିଅନ୍ତି ତା ସହିତ ସିଏ ମଧ୍ୟ ବିଭିନ୍ନ ଫଳ ଫସଲ ଆମକୁ ଦେଇଥାନ୍ତି ସେ ସେଥିପାଇଁ ବୋଧେ ବର୍ଷା ଟା ହଉଛି ଆହୁରି ଭଲରେ ଫଳ ଫସଲ ହବ ଯାହାବି ହବ କଥା।
ହଁ ହଁ ରଜ ମୌସୁମୀକୁୁ ବି ଆଗମନ କରାଏ ନା ତ ସେଇଟା ହିଁ ସେଇଟା ହିଁ ତାର ବହୁତି ହିଁ ଭଲ ଜିନିଷଟେ ଆଉ।
ଭଲ ଲାଗେ। ମାନେ ଦେଖିବାକୁ ଗଲେ କିନ୍ତୁ ଆମ ପାଇଁ ତ ସବୁ ଋତୁ ତ ଏକାନ୍ତ ଆବଶ୍ୟକ ସବୁ ଋତୁରେ କିଛି ନା କିଛି ମାନେ ଭୂମିକା ରହିଛି ଦେ ଦେଖୁଥିବେ ବର୍ଷା ଋତୁରେ ଯିଏ ଛତା ବେପାର କରୁଥିବ କି ରେନକୋଟ କରୁଥିବ ତା ଖୁସି ଲାଗିବ ଆଜି ବର୍ଷା ହେଲା ମୋର ଭଲ ସେଲିଂ ହବ। କିନ୍ତୁ ଯିଏ ମାନେ କରୁଥିବ ଥଣ୍ଡା ଜାତୀୟ ଦ୍ରବ୍ୟ ଯୋଗୁ ତା ଟିକେ ଦୁଃଖ ଲାଗିବ ମାନେ ଏବେ ଯୋଉ ବର୍ଷା ଟା ହଉଛି ତ ସମସ୍ତଙ୍କ ମନକୁ ସୁହାଇଲା ଭଳିଆ ହଉଛି ଆଉ।
ହଁ ଯୋଉ ଋତୁରେ ଯାହା ଯାହା ଆସୁଛି ଯୋଉ ଋତୁ ସବୁ ଋତୁ ସମସ୍ତେ ଦେଖିବା ନିହାତି ଦରକାର କାରଣ ଛଅ ଋତୁ ମଧ୍ୟରୁ ଏବେ ବର୍ତ୍ତମାନ ତିନିଟା ଋତୁ ଆମେ ଜାଣି ହିଁ ପାରୁନେ କଣ ସେ ତିନିଟା ଋତୁ ଅଛି ଆଉ
ଶରତ, ହେମନ୍ତ, ବସନ୍ତ ଆଉ। ଜାଣିପାରୁନେ ଆମେ ଖାଲି ଖରା, ବର୍ଷା, ଶୀତ ଟା ବେଶୀ ଜାଣୁଛେ ନା ସେଇ ଯୋଉ ରହିଯାଉଛି ମଝି ସେ ଆମେ ଜାଣିପାରୁନେ।
ବର୍ଷା ବି ସେତେ ପରିମାଣ ଆଗରୁ ଯେତେ ପରିମାଣ ‌ରେ ହୁଏ ସେମିତି ବି ଏବେ ହଉନି ଆଉ ସବୁ ଋ ଋତୁ ରେ କିଛି ନା କିଛି ସେଇ ହିସାବରେ କିଛି ନା କିଛି ହବା ଦରକାର ଆଜିକା ଦୁନିଆରେ ଯୋଉ ପିଲାମାନେ ଏବେ ଆସୁଛନ୍ତି ସେମାନେ ସବୁ ଜାଣୁ ବି ନାହାନ୍ତି ଯେ ଏ ଶରତ ଋତୁ କଣ ହେମନ୍ତ ଋତୁ କଣ ବସନ୍ତ ଋତୁ କଣ?
ହଁ ନିହାତି ଭାବରେ। ଆମେ କଣ ଯେତେବେଳେ ଭଲ ପବନ ଟିକେ ବହେ ଆମେ ଜାଣିଛେ ହଁ ଏଇଟା ବସନ୍ତ ଋତୁ ଆସିଲା ବୋଧେ ଆଉ। କିନ୍ତୁ ସେଇଟା ସେମାନଙ୍କର ସେ ଅନୁଭବ ରହୁନି ଆପଣ ବି ଦେଖିଥିବେ ଏବେ ତ ସବୁ ଜଳବାୟୁ ରେ ପରିବର୍ତ୍ତନ ଦେଖୁଥିବେ ଲୋକମାନେ ବହୁତ୍ ସାରା ଗଛ କାଟି ଦଉଛନ୍ତି। ଆମେ ପିଲା ବେଳୁ ପଢ଼ି ପଢ଼ି ଆସୁଛେ ଆମର ଜଳଚକ୍ରରେ ଗଛରେ ବି ଭୂମିକା ରହିଛି। କାଇଁ ନା ସବୁ ପାଣି ଉପରକୁ ଉଠୁଛି ତାପରେ ଯାଇକି ଆମର ଉପରେ ଜମା ହେଲା ପରେ ଘନୀଭୂତ ହେଇକି ତଳକୁ ବର୍ଷା ଆସୁଛି। ଯଦି ସେତେ ପରିମାଣରେ ଜଙ୍ଗଲ ରହିବନି। ସେତେ ପରିମାଣରେ ଜଳ ରହିବନି ତାହେଲେ ବର୍ଷାର ପରିମାଣ ତ ନିହାତି ଭାବରେ କମିଯିବ ନା। ତ ଆମେ ମଣିଷ ହିଁ ନିହାତି ଭାବରେ ଦାୟୀ ସେଇଥିପାଇଁ। ଆପଣଙ୍କୁ କଣ ଲାଗୁଛି?
ନିଶ୍ଚିତ ଗଛ ହିଁ ହଉଛି ଆମର ମାନେ ଜୀବନରେ ପ୍ରମୁଖ ଭୂମିକା ସବୁ ଜିନିଷରେ ମାନେ ଆମେ ଖାଇବା, ପିଇବା ସବୁ ଜିନିଷରେ ଆମେ ଗଛ ଉପରେ ହିଁ ନିର୍ଭରଶୀଳ।
କରୁଛେ ହଁ।
ଆଜିକାଲି ଲୋକ କେବଳ ସହରରେ ରହିବା ପାଇଁ ଗଛ ଭଲ ଭଲ ଗଛ ବଡ଼ ବଡ଼ ଗ ଗଛ ବହୁତ୍ ଦିନର ଗଛକୁ ଭାଙ୍ଗି ଦଉଚନ୍ତି ତାକୁ କାଟି ଦଉଚନ୍ତି।
ସ ମାନେ ଯେତେବେଳେ ଆମେ ଯୋଉ ଆମ ରାସ୍ତା ରାସ୍ତାରେ ଆହୁରି ଓସାର ନିମନ୍ତେ ବହୁତ୍ ସାରା ରାସ୍ତା କଡ଼ରେ ଗଛ କାଟିବାକୁ ପଡ଼ୁଛି। ମାନେ ମଣିଷ ନିଜର ସୁବିଧା ପାଇଁ ଆମେ ଏ ସବୁ ହିଁ କରୁଛେ। ଆଚ୍ଛା ଇଆକୁ ଆହୁରି ଆମେ ଗୋଟେ କହି ହଁ।
କୁହନ୍ତୁ।
ହଁ ମୁଁ କହିଲି ଆର ଆହୁରି ବିକଳ୍ପ ରହିଚି ଯଦି ଆମେ ଜଣେ ଗଛ କାଟୁଚି ଦଶଟା ଗଛ ଲଗାଉ ତାପରେ ସେ ଗଛ ଟାକୁ କାଟୁ। ନହେଲେ କିଛି ତ ପରିମାଣ ପରିବେଶର ପରିବର୍ତ୍ତନ ହେଇପାରିବ ହଁ।
କରୁନାହାନ୍ତି ବୁଝୁନାହାନ୍ତି ତାପରେ ବି ଆଉ ବି ବିକଳ୍ପ ହେଇପାରିବ ସମସ୍ତେ ସମସ୍ତଙ୍କ ଛାତ ଉପରେ ବି ଯଦି କିଛିଟା ବି ଗଛ ଲଗାଇବେ ସେମାନେ ନିଜ ସୁ ସୁବିଧା ପାଇଁ ବି କିଛି ନା କିଛି ତାଧିରୁ
ଦେଖୁଥିବେ କେତେଜଣ ଛାତ ଉପରେ ମାନେ ମିନି କିଚେନ୍ କିଚେନ୍ ଗାର୍ଡେନ କରନ୍ତି, ମାନେ କିଛି ତାଙ୍କ ପାଇଁ ଯେତିକି ଦର୍ କାର ଆବଶ୍ୟକ ଫଳମୂଳ। ଫଳମୂଳ ତ ନାଇଁ ପନିପରିବା ବିଶେଷତଃ।
ହଁ, ପନିପରିବା ଫୁଲ ଗଛ ଏଇ ସବୁ।
ହଁ।
ତ ସମସ୍ତେ ଲଗେଇବା ହଁ ସେଟା ସମସ୍ତେ ଲଗେଇବା ନିହାତି ଦରକାର। ହଁ ମୁଁ ଲଗେଇଚି। ମୁଁ ମୋର ଛାତ ଉପରେ ଲଗେଇଚି ଆ ଏଇ ଯୋଉ ପୋଇ ଗଛ ଲଗେଇଚି ଶାଗ ଗଛ ଲଗେଇଚି। କଲରା ଗଛ ଲଗେଇଚି ହଁ।
ଖାଇବାକୁ
ହଁ ହଁ ବହୁତ୍ ଭଲ ଲାଗେ।
ମତେ ବି ବହୁତ ଭଲ ଲାଗେ ପୋଇ। ହେଇଥିବ ଆମ ଉପରେ ବି ଲାଗିଚି। ମାନେ ମତେ ପୋଇରେ ଯେତେବେଳେ ଟିକେ ମାନେ ମାଛ ପଡିକି ବା ଚିଙ୍ଗୁଡି ପଡିକି ତରକାରୀ ହେଇ ଥିବ, ବହୁତ ଭଲ ଲାଗେ। ପୋଇ ଘାଣ୍ଟ ବହୁତ ଟେଷ୍ଟି। ମାନେ ପୁରା ମୋର ସେଇଟା ପୁରା ଅତି ପ୍ରିୟ। କହିଦେଲି ଯେ ମାନେ ମତେ ଇଚ୍ଛା ହଉଚି ଆଜି ଖାଇବା ପାଇଁ। ମୁଁ ଆଜି ମୋ ମାମାଙ୍କୁ ସ ସକାଳେ କହୁଥିଲି ମାମା ପୋଇ ଆଣିକି କରିକି ଖାଇବା କି ଆଜି?
ହଁ ପୋଇ ପୋଇ କଥା ଭାବିଦେଲେ କେବଳ ପୋଇ ଘାଣ୍ଟ ହିଁ। ଆଉ କିଛି ଦରକାର ନାଇଁ ତା ସହିତ। କେବଳ ଭାତ ପୋଇ ଘା ଣ୍ଟ ହେଇଗଲେ ହେଇଯିବ।
ମୋର ବି ସେମିତି। ଭାତ ପୋଇ ଘାଣ୍ଟ ହେଲେ ସରିଲା ଆଉ କିଛି ଦରକାର ନାଇଁ ମତେ। ମୋର ବହୁତ ପ୍ରିୟ ସେଇଟା ଗୋଟେ।
ମୋର ବି।
ଏ ଇଏ କେତେ ଜଣ ଲୋକ ଖାଆନ୍ତିନି କଣ ପାଇଁ ମୁଁ ଜାଣିନି, କିନ୍ତୁ ମତେ ତ ବହୁତ ଭଲ ଲାଗେ ଆପଣଙ୍କୁ ବି ଏଠି ଭଲ ଲାଗେ।
ହଁ ହଁ ମତେ ବି ବହୁତ୍ ଭଲ ଲାଗେ। ବାକି ଶାଗ ହେରିକା ବି ସବୁ ଲଗେଇଚି। ଏମିତି ଆଉ।
ତାର ବି ଯତ୍ନ ନଉଥିବେ ଯେତିକି ଗଛ ଲଗେଇଥିବେ। ମାନେ ଗଛର ଯତ୍ନ ବି ନବା ନିହାତି ଦରକାର।
ହଁ।
ହଁ, ପାଣି ଦବା
ପାଣି ଦବା ପୋକ ହେରିକା ଲାଗିଲେ ତାର ବ୍ୟବସ୍ଥା କରିବା।
ହଁ। ଆଉ ଏବେ ତ ବର୍ଷା ଚାଲିଚି ତା ପାଣି ଦବା କିଛି ଦରକାର ନାହିଁ।
ଉଁ ନା ବର୍ଷା ତ ଛାଡୁନି।
ହଁ। ହଉ ହଉ ଆପଣଙ୍କ ସହ କଥା ହେଇକି ମତେ ବହୁତ୍ ଭଲ ଲାଗିଲା। ରଖୁଚି ଧନ୍ୟବାଦ।
ଆଜ୍ଞା ଆପଣଙ୍କ ସହିତ ବି ଧନ୍ୟବାଦ।